ହ୍ୟାଲୋ ହ୍ୟାଲୋ। ହ୍ୟାଲୋ
ହ୍ୟାଲୋ ହ୍ୟାଲୋ ଭଏସ ଆସୁନି କି ଭାଇ?
ହଁ ଟିକେ ସ୍ଲୋ ଆସୁଛି ବ ଭାଇ ଟିକେ ଜୋର ସେ କୁହନ୍ତୁ ହଁ ଭାଇ ଶୁଭ ସକାଳ।
ହଁ ଶୁଭ ସକାଳ ଭାଇ ଆଉ କହୁ
ହଁ
ଆଉ ଭାଇ ମୁଁ ବର୍ତ୍ତମାନ ଆମ ଗାଁରେ ବୁଲୁଛି ଆଉ ଆପଣ କଣ କରୁଛନ୍ତି?
ମୁଁ ଜଷ୍ଟ ଏବେ ଜଳଖିଆ ଖାଇକି ବସି ଆଉ।
ଓହୋ ଘରେ ବସିକି କଣ କି ଘରେ କଣ କି ବସିକି ଟିଭି ଦେଖ ଖୁଥିବେ ନହେଲେ କିଛି ଏମିତି ଖାଲିରେ ବସିଥିବେ ଆଉ।
ହଁ ଏତେ ଖରା ହଉଛି ଦି ଦିନ ହେଲା ବହୁତ ଜୋରେ ଗରମ ହଉଛି। ଆଉ ବାହାରକୁ ଯାଇ ହଉ ନାହିଁ ଆଉ।
ଠିକ କଥା କହିଲେ ଭାଇ ହଁ ଭାଇ ଏପଟେ ଆମର ଖରା ବିଶେଷ ହଉନି ଗାଁ ପରିବେଶ ତ। ଟିକେ ଛାଇ ଟିକେ ମେଘୁଆପାଗ ହେଇ ଚାଲିଛି
ଓହୋ ନାଇଁ ଆମର ବି ଦୀଦିନ ଆଗରୁ ବର୍ଷା ଟିକେ ହଉଥିଲା ପାଣି ମାନେ ପାଗ ଟିକେ ଭଲ ଥିଲା। ତିରିଶ ତିରିଶ ଡିଗ୍ରୀ ପାଖା ପକ୍ଷୀ ଥିଲା ଏବେ ଗୋଟେ ଦି ଦିନ ହେଲା। କାଲି ଆଜି ଟିକେ ଅଧିକ ଗରମ ଟିକେ ଜଣା ପଡୁଛି ଖରା ଟିକେ। ହଉଛି।
ଓହୋ ଠିକ୍ ଅଛି ଭାଇ ହଁ ଚଳିବ ଭାଇ ପାଣି ପାଗର କଣ କି କେତେ କେତେବେଳେ ବି ସ୍ଥିତି ଗତିି ଠିକ ରହୁହନି କେତବେଳେ ଅତ୍ୟନ୍ତ ମେଘୁଆ ହେଇଯାଏ କେତେବେଳେ ଶୀତୁଆ ହେଇଯାଏ।
ସେଇ
ଠିକ କଥା କହିଲେ ଭାଇ ମାନେ କନ କି ପାଣିପାଗର ବି ବେଳେ ବେଳେ କଣ କି କିଛି ବୋଧେ ଏପଟ ସେପଟ ହଉଛି ସେଥିପାଇଁ ସେ ବି ପରିବର୍ତ୍ତନ ହଉଛି ହଠାତ୍ ଆଉ।
ହ ଏଇଟା କଣ କଣ ରୁ ଋତୁ ପରିବର୍ତ୍ତନ ହଉଛି ତ ଖରା ଦିନରୁ ବର୍ଷା ଦିନ ଆସୁଛି ତ ମଜା ମଝି ସମୟରେ ଟିକେ ରହିବ ସେମିତି ଆ
ହଁ ଖରା ଦିନ ଯେପରି କହିବାକୁ ଗଲେ କଣ କି ଅତ୍ୟନ୍ତ ପ୍ରଚଣ୍ଡ ଏବଂ ଉଷ୍ମ ପ୍ରବାହ ଏବଂ ସେ ଗ୍ରୀଷ୍ମ ପ୍ରବାହ ହଉଥିଲା ଏବେ ତାର ପ୍ରତିବଦଳରେ ଟିକେ ଶୀତଳ ପ୍ରବାହ ଆଉ ଟିକେ ମେଘୁଆ ପାଗ ଏମିତି କରିକି ପରିବେଶକୁ ଶାନ୍ତ ରଖିବାକୁ ପ୍ରକୃତି ପ୍ରୟାସ କରୁଛି।
ହୁଁ ସେଟା ଟିକେ ପରିବର୍ତ୍ତନକୁ ଟିକେ ଆମେ ଆମକୁ ପରିବର୍ତ୍ତନ ହେବାକୁ ଟିକେ ଟାଇମ୍ ଲାଗିବ ଆଉ।
ହଁ ସେଇଟା ଠିକ କଥା ଭାଇ କିନ୍ତୁ ଏଇ ଋତୁର ଫାଇଦା ମାନେ କଣ କି ଗୋଟେ ପ୍ରକାର ଅଛି ଭଲ ମାନେ କଣ କି ମାନେ କଣ କି ଖୁସି ମଉଜରେ ପର୍ବପର୍ବାଣି ପାଳନ କରି ହଉଛି। ଶସ୍ୟ ରେ ଧାନ ବା ଗହମ ବାଜରା ଯେକୌଣସି ଆମେ କଣ କି ତାକୁ ଖାଦ୍ୟ ଉପାର୍ଜନ କରିକି ଏ ଖାଦ୍ୟ କୁ କଣ କି ମାନେ ତାକୁ କାମରେ ବିନିଯୋଗ କରି ବ୍ୟବହାର ହାର କରିପାରୁଛୁ, ଏବଂ ଅନ୍ୟ ପ୍ରକାର କହିବାକୁ ଗଲେ କଣ କି?
ଛତୁ ଏଗୁଡାକ ମାନେ କଣ କି ବିଭିନ୍ନ ପ୍ରକାର କଣ କି, ଖାଦ୍ୟ ଯୁକ୍ତ ମାନେ କଣ କି ମାଟି ମାଟିରେ ପଳଉଛି। ଯାହା ଦେଖିବାକୁ ଅ ଅତ୍ୟନ୍ତ ଆକର୍ଷକ ଲାଗୁଛି। ଏହିପରି ବିଭିନ୍ନ ପ୍ରକାର କଣ କି ପରିବେଶ ପରିବର୍ତ୍ତନ ଘଟୁଛି ଆଉ।
ହଁ ଆଜ୍ଞା ଆଜ୍ଞା ଭଲ କଥାଟା କହିଲେ। ଏବେ ବି ଆପଣ ମାନେ। ବର୍ଷା ଦିନକୁ ବି ବହୁତ କୃଷକ ଜଗିକି ରହିଛନ୍ତି। ମାନେ ବର୍ଷା ହେଲେ ହିଁ ତାପରେ ଚାଷ ଆରମ୍ଭ ହବ। ଏଠି ଆମ ଗାଁ ଅଞ୍ଚଳରେ ବି ପୁରା। ମାନେ ଚାଷ କରି ରହିଛନ୍ତି, ଖାଲି ବର୍ଷାକୁ ଜଗିକି ରହିଛନ୍ତି। ବର୍ଷା ହେଲେ ତାପରେ ଯାଇକି ଯାହା ଶସ୍ୟ ସବୁ ଲଗାଇବେ ଆଉ।
ହଁ ଠିକ କଥା। ଭାଇ ଯେତେବେଳେ ବର୍ଷା ହୁଏ ସ୍କୁଲ କଲେଜରେ ପଢୁଥିବା ଛାତଛାତ୍ରୀଙ୍କୁ ହୁଏତ ଅସୁବିଧା ହେଇପାରେ। କଲେଜ ଯାଇପାରୁନଥିବ ସ୍କୁଲ ଯାଇ ପାରୁନଥିବେ ବାଟରେ ଚାଲଲା ବେଳେ ବର୍ଷା ହଉଥିବ। କି ଚାକିରି କରୁଥିବା ଅଫିସରେ ଚାକିରି କରୁଥିବା ଲୋକ ସେମାନଙ୍କୁ ଅସୁବିଧା। କିନ୍ତୁ ବର୍ଷା ପାଗର ଗୋଟେ ଗୋଟେ ବୁନ୍ଦା ଗୋଟେ କୃଷକ କୁ ତା ମନରେ ମୋତିହାର ଏବଂ ମାନେ କଣ କି ଶାମୁକା ଭଳିଆ ଶାମୁକାର ମୁକ୍ତା ଭଳିଆ ତାକୁ ଅନୁଭବ ହୁଏ। କାହିଁକି ସେ ବର୍ଷା ପାଣି ଯେତେବେଳେ ତ କଣ କି? ତାର ହାଡ ଭଙ୍ଗା ପରିଶ୍ରମରେ ତିଆରି ହୋଇଥିବା ତା ବିଲର ବିଲରେ ପଡେ ସେତେବେଳେ ସେ ବିଲର ମାଟିରେ ଯୋଉ ବିଭି ମାଟିରେ ଯୋଉ ଫସ ମାନେ କଣ କି ସୁନାର ଫସଲ ଫଳେ, ତାହା ଦେଖି କୃଷକର ଆତ୍ମା ତୃପ୍ତି ହୋଇଥାଏ।
ହଁ କୃଷକ ପାଇଁ ତ ଆମେ ସବୁ ବଞ୍ଚିଛୁ, ନହେଲେ ଆମେ ତ ଆଉ କୁଆଡେ ବନ ପାଞ୍ଚ ମାନଙ୍କ ପାଇଁ ଆମେ ସବୁ ଇଏ କରୁଛୁ। ନହେଲେ ସେମାନେ ଯଦି କିଛି ନ କରି ପାରନ୍ତେ ଆଉ କଣ?
ଠିକ କଥା କହିଲେ ଭାଇ। ହେଲେ ମାନେ କଣ କି ଏହା ତ ଭାଇ ଆମେ ବି ଜାଣିଛୁ, ଯଦି କୃଷକ ନଥାଆନ୍ତେ ତେବେ ଆମେ ଖାଦ୍ୟ ଏବଂ ଭକ୍ଷଣ କରିପାରନ୍ତୁନି ଭୋକ ଉପାସରେ ହିଁ ଆମ ଦିନ ପଳାନ୍ତା। କିନ୍ତୁ ସବୁଠୁ ବଡ ଅବହେଳିତ କଥା ଯେ, କୃଷକ ହିଁ ଆଜିର ଦୁନିଆରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି। ତାଙ୍କୁ ବି ମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହବାକୁ ପଡେ। ସେମାନେ ହିଁ ଅତ୍ୟନ୍ତ ଗରିବ ଶ୍ରେଣୀରେ ଥାଆନ୍ତି। କିମ୍ବା କହିବା କହିବା ଗଲେ କଣ କି, ଦାରିଦ୍ର ସୀମାରକ କଣ କି ସାମାନ୍ୟ ଉପରକୁ ନହେଲେ ସାମାନ୍ୟ ତଳେ। ଆଉ ଯଉମାନେ କଣ କି, ତାଙ୍କରି ଉ ଉତ୍ପର୍ଜିତ ଖାଦ୍ୟ ଖାଇକି ଅଫିସରେ କାମ ଅଫିସର ହେଇକି କେବଳ କାମ କରନ୍ତି ମାନସିକ ପରିଶ୍ରମ ସେମାନେ ଅତ୍ୟନ୍ତ ଟଙ୍କା ରୋଜଗାର କରିକି ବିଳାସ ବସନ ଦି ଦିନ କଟେଇଥାନ୍ତି।
ହଁ, ନା କୃଷକଙ୍କୁ ବି ତାଙ୍କର ମାନେ ଯୋଉ ହ ଶସ୍ୟ ଉପା ସେମାନେ ମୂଲ୍ୟ ତାଙ୍କୁ ମିଳିପାରୁନହି। ବହୁତ କମ ମୂଲ୍ୟରେ ସେମାନେ ନିଜର ଶସ୍ୟ ବିକ୍ରି କରିଦିଅନ୍ତି।
ଦିନକର ଆଠ ଘଣ୍ଟା ନଅ ଘଣ୍ଟା ପରିଶ୍ରମ ପରେ ବି, କେବଳ ଅତି ସାମାନ୍ୟ ଦର ଦାମ ଦେଇକି ତାଙ୍କୁ ହଁ ଗ ତାଙ୍କୁ ଶୋଷିତ କରିକି ବିଭିନ୍ନ ଯ ବ୍ୟବସାୟୀ ମାନେ ଠକି ଦେଇଥାନ୍ତି। ଯାହାକି ତାଙ୍କ ପ୍ରତି ଏକ ଦୁ ଦୁଃଖଦ ବିଷୟ ହୋଇଥାଏ। ସେଥିପାଇଁ କିଛି ଏ ଏପରି କିଛି ସମୟ ଥା ଯୋଉ ସମୟରେ କି ଚାଷୀ ଆତ୍ମହତ୍ୟାର ହାର ମାତ୍ରାଧିକ ପରିମାଣରେ ବୃଦ୍ଧି ପାଉଥିଲା, ଯେଉଠାରେ ବି ଦେଖିବେ ଚାଷୀ ଆତ୍ମହତ୍ୟା କେ କିଏ ବିଷ ଖାଇକି ଆତ୍ମହତ୍ୟା କରିଦୋ ଥିଲେ କି ଫାଶୀ ଦୋଉଡି ଦେଇକି ଆତ୍ମହତ୍ୟା କରୁଥିଲେ। ମାନେ ଶେଷରେ ଯଦି ତାଙ୍କୁ ତାଙ୍କର ପାରିଶ୍ରମିକ ମୂଲ୍ୟ ମିଳିବନି କି ପ୍ରାକୃତିକ ବିପର୍ଯ୍ୟୟ ହବ ତାଙ୍କର ଫସଲ ନଷ୍ଟ ହେଇଯିବ। ତେବେ ଗୋଟେ ମାତ୍ର ସାହାରା ଯେ ସେ ମାନେ ହରେ ବସିବେ ସେମାନେ କରିବେ ବା କଣ ସେଇଥିପାଇଁ ସେ ସବୁ ହଉଥିଲା, କିନ୍ତୁ ସେ ସବୁ ଠିକ ନୁହଁ। ଯେହେତୁ କୃଷକ ଆମର ପେଟକୁ ପାଳୁଚି ତେବେ କଣକି ଆମର ଦୁନିଆର ସମାଜର ଏବେ କର୍ତ୍ତବ୍ୟ କଣ ଆମେ ମଧ୍ୟ କୃଷକଙ୍କୁ ସମ୍ମାନ ଦେବା।
ହୁଁ ଠିକ। ନା ସେଇଆ ବା କୃଷକଙ୍କୁ ଟିକେ ମାନେ ଉ ଉଁ ଉନ୍ନତ ମୂଲ୍ୟର ଅ ମାନେ ତାଙ୍କୁ ଇଏ ମିଳିଲେ ବି ସେ ଭଲ ଭାବରେ ଚାଷ କରିପାରିବେ ଅଧିକ ଚାଷ ବି ହେଇପାରିବ। କମ ମୂଲ୍ୟରେ ଯାହା ସେମାନେ କରୁଛନ୍ତି ତାଙ୍କୁ ଯେତେବେଳେ ବିକ୍ରି କରୁଛନ୍ତି ସେଇଟା ବି ବହୁତ କମ ମୂଲ୍ୟରେ ମିଳୁଛି। ତ ସେମାନେ ତାଙ୍କ ଋଣ ବି ସେତିକିରେ ଦେଇପାରୁନାହାନ୍ତି ସେଇଟା ବି ଗୋଟେ କଥା।
ସରକାର ମାନେ କହନ୍ତି କି କୃଷକ ମାନଙ୍କ ପ୍ରତି ଏପରି ବ୍ୟବସ୍ଥା କରିବା ଦରକାର ଯେପରି ବିଲ ସେମାନେ ଗାଈ ବଳଦ ଏପ ଏମାନଙ୍କୁ ହଳ କରିକି ନିଜ ହାତରେ କଠିନ ପରିଶ୍ରମ କରିକି ମୁଣ୍ଡ ଝାଳକୁ ତୁଣ୍ଡରେ ମା ମାରିକି ବହୁତ କୁ କୁ ମାନେ ବହୁତ ହାଡ ଭଙ୍ଗା ପରିଶ୍ରମ କରୁଛନ୍ତି। ସେଥିପାଇଁ ନକି ପ୍ରତ୍ୟେକ କୃଷକଙ୍କୁ କିଛି ନିମ୍ନମାନାନର ଟ୍ରାକ୍ଟର ପ୍ରଦାନ କରିବା ଆବଶ୍ୟକ। ଯୋଉଥିରେ ସେମାନେ ଇଞ୍ଜିିନ ଚାଳିତ ଗାଡିରେ ବସିକି କୃଷି କୃଷି କରିବେ ତେବେ ତାଙ୍କୁ
ହଁ ତାଙ୍କୁ ଟିକେ ପରିଶ୍ରମ ଟିକେ କମ ପଡିବ ଆଉ।
ହଁ ଏବଂ ତାପର ଦିନ କି ବିଭିନ୍ନ ପ୍ରକାର ରାସାୟନିକ କ ସାର ପ୍ରୟୋଗ ନକରି କେପରି ସେମାନେ କଣ କି ଜୈବିକ ଖତ ଏବଂ ପିଡିଆ ଏବଂ କଣ କି ପ୍ରାକୃତିକ ସାରରେ ଯେପରି ସେମାନେ କୃଷିକୁ କୃଷି କରିବେ ସେଇଥି ପ୍ରତି ତାଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ଏବଂ ପ୍ରତ୍ୟେକ କୃଷକଙ୍କୁ କିଛି କିଛି ଆର୍ଥିକ ସହାୟତା ମିଳିବା ନିହାତି ଆବଶ୍ୟକ ଯାହା ଫଳରେ ଯଦି ସେମାନେ ପରିଶ୍ରମୀ ହେଇକି ସୁସ୍ଥ ରହିବେ ତେବେ ତ ସେମାନେ କଣ କି ଖାଦ୍ୟ ଉପାର୍ଜନ କରିପାରିବେ।
ହଁ ନାଇ ଆଜିକାଲି ତ ବୋହୁତ ମାନେ ରାସାୟନିକ ପଦାର୍ଥ ସବୁ ହଁ ପକୋଉଚୁ ମାନେ ଜଲଦି ଜଲଦି ଶୀଘ୍ର ଶୀଘ୍ର ଆ ସବୁ ବଢିବା ପାଇଁ। ଶଶ୍ୟହରିକା ସେଇଟା ଆକଚୋଲି ଖରାପ ମାନେ ଆମେ ବୋହୁତ ଲୋକଙ୍କୁ ବି ଇଏ ଆଏ ଅତିଶୟଟା ଖରାପ।
ହଁ। ଭାଇ ଆଜିକୁ ବିଗତ ତିରିଶ ଚାଳିଶ ବର୍ଷ ତଳକୁ ପଳାଅ ମାନେ କଣ କି ଯେତେବେଳେ ବୋହୁତ ପୁରୁଣା ସମୟ ସେଇ ସମୟରେ ଯେ କୌଣସି ଖାଦ୍ୟ ଖାଉ ତ ମାନେ ଲୋକମାନେ ଖାଉଥିଲେ ସେଇ ଖାଦ୍ୟର କିଛି ସ୍ଵାଦ ହିଁ ଅଲଗା ପ୍ରକାର ଥିଲା କି
ହଁ ସେଇଟା ପୁରା ଅଲଗା ପ୍ରକାର ସ୍ଵାଦ ଥିଲା ସେଇଟା ହା ହା।
ବର୍ତ୍ତମାନ ସମୟରେ କୌଣସି ଖାଦ୍ୟର କିଛି ସ୍ୱାଦ ହିଁ ନାହିଁ ଭାଇ ମାନେ ସବୁ କିଛି କେବଳ ସାର ମାନେ ରାସାୟନିକ ସାର ରାସ୍ ରାସାୟନିକ ସାର କେବଳ କଳକାରଖାନା କେବଳ ରାସାୟନିକ ସାର କେବଳ ବିଭିନ୍ନ ପ୍ରକାର ଓ କୃତ୍ରିମ ରଙ୍ଗ ଏସବୁରେ ତିଆରି ହୋଉଚି ମାନେ କୌଣସି ପ୍ରକାର ଏକ ମାନେ କଣ କି ପନିପରିବାର ଭିଟାମନ୍ ନାହିଁ କି ଫଳମୂଳର କୌଣସି ପ୍ରକାର କଣ ଉପାଦେୟତା ନାହିଁ।
ହଁ ଏ ବୋହୁତ କମିଯାଇଚି ମାନେ ରାସାୟନିକ ପଦାର୍ଥ ବି ସେଥିରେ ପକୋଉଚନ୍ତି ଆମର ଜଳବାୟୁ ବି ବୋହୁତ ଆଗ-ଆଗ ଅପେକ୍ଷା ବୋହୁତ ଉଁ ପରିବର୍ ତ୍ତନ ହେଇଗଲାଣି ନା ଆଗେ ଟିକେ ବୋ-ବୋହୁତ ଭଲ ଥିଲା ମାନେ ସବୁଜ ଥିଲା ସବୁଆଡେ ଗଛପତ୍ର ଥିଲା ଏବେ ଗଛବି କାଟି ଦୋଉଚନ୍ତି ସବୁ ଆଡେ ତ ଏଡି ଗରମ ବି ଏ ବର୍ଷ ଅ ଗରମ ବୋହୁତ ଏତେ ଗୋଟେ ଦି ବର୍ଷ ହେଲା ଗରମ ବି ବୋହୁତୁ ବଢି ଯାଇଚି ଗଛ ଫଛ
ହଁ ଭାଇ ଜନସଂଖ୍ୟା ବଢିଲା ଜନସଂଖ୍ୟା ପରେ ଯାନବାହାନର ପରିମାଣ ବଢିଲା ଯାନବାହାନର ପଡି ପରିମାଣ ବଢିଲା ପରେ ଯଦି ଯାନବାହାନ ଚଳପ୍ରଚଳ କରିବାକୁ ଅଛି ତେବେ ନିହାତି ଗଛ କାଟିକି ଆମକୁ ରାସ୍ତା ତ ଅଧିକ ଚୋଉଡା ବନେଇବାକୁ ପଡିବ କିନ୍ତୁ ତାର କୁ ପରିଣାମ କଣ ହୋଉଚି ନା ପରିବେଶର ଭାରସାମ୍ୟ ସନ୍ତୁଳିତ ମାନେ କଣ କି ଭାରସ୍ୟାମ ସଂପ୍ ସମ୍ପୂର୍ଣ୍ଣ ରୂପରେ ହ୍ରାସ ପାଇଯାଉଚି।
ହୁଁ।
ଠିକ କଥା କହିଲ।
ହଁ ସେଟା ଉଁ ମାନେ ଆମେ ବି ମାନେ ଆମ ଯୋଉ ଯୁବପିଢି ଅଛୁ ସେ ବି ଗୋଟେ ଅ ମାନେ ମୋର୍ଚ୍ଚା ନବା କଥା କି ହଁ ଆମ ଭବିଷ୍ୟତରେ ଯିଏ ଆସିବ ଆମ ପିଢି ତାଙ୍କୁ ଟିକେ ଭଲ ଜୀବନ ଦେଇପାରିବା ଯାହା ପାଇଁ ଗଛ ପଛ ଟିକେ ଲଗେଇବା। କି ଲୋକଙ୍କୁ ଟିକେ ଜଣେଇବା କି ଏମିତି କଲେ ଭଲ ନୁହଁ। କି ଗଛକୁ କାଟିବା ମନା ଗଛ ବି ଏବେ କାଟି ଦୋଉଚନ୍ତି ନିଜ ଅଁ ଉମ୍ ସ୍ଵାର୍ଥ ପାଇଁ ଲୋକ କାଟି ଦୋଉଚନ୍ତି ପୁଣି ଗଛ ଲଗେଇବା ବି ଦରକାର।
ହଁ ଆମ ଦୁନିଆ ଆଧୁନିକ ପ ପ ଆଧୁନିକ ଆଡକୁ ଗତି କରୁଚି ସତ କିନ୍ତୁ ନିଜର କୋଉ ମାନେ ନିଜର ସୁରକ୍ଷା ପ୍ରତି ବିଲକୁଲ୍ ଧ୍ୟାନ ଦେଇପାରୁନି।
ହଁ ଆଜିିକାଲି ବୋହୁତ ମାନେ ପରିବେଶଟା ଟିକେ ପ୍ରଦୂଷିତ ହେଇଗଲାଣି ବୋହୁତ।
ହଁ ହଁ ମାନେ କଣ କି ଭାଇ କିଛି କିଛି ଯା ମାନେ କଣ କି ଦିଲ୍ଲୀ ଭଳିଆ ପରିବେଶ ମାନେ ଆମ ଭାର ତ ରାଜଧାନୀ ଯୋଉଟା ଦିଲ୍ଲୀ ସେଠାରେ ଏତେ ଯାନବାହାନ ପ୍ରଦୂଷଣର ମାତ୍ରା ଅଧିକ ଯେ ମାନେ ସେପଟେ କଣ କି ଅମ୍ଳଯାନ ଶୁଦ୍ଧ ଅମ୍ଳଯାନ ବାୟୁ ମଧ୍ୟ ନିଶ୍ଵାସରେ
ନାଇଁ ନାଇଁ ନାଇଁ ସେଠି କିଛି ମାନେ ଗଛ ପତ୍ର ତ ନାହିଁ ଏତେ ଆଉ। ସେଠି ଆଉ କୁଆଡେ ଉଁ ଅମ୍ଳଯାନ ଏ ତେ ପରିମାଣର ଲଗେଇବେ ଯେ କା ଆମ ଗାଁ ଏମତି ଗାଁ ନାଁରେ ଟିକେ ହଁ ଯାହା ହୋଉ ଏବେ ଯାଏଁ ତ ପ ଯେତିକି ଅଛି ସବୁ ଗଛପତ୍ର ଏଠୁ ଟିକେ ଗାଁ ଫାଁରେ ଟିକେ ଭଲ ଲାଗୁଚି ସହରରେ ତ ଏ ଏଠି ମାନେ ଗଛ ପତ୍ର ଦେଖିବାକୁ ବି ମିଳେନି ଆଜିକାଲି।
ହଁ। ଭାଇ କହିଲି ଗାଁ ପରିବେଶରେ କଣ କି ହୁଏତ ଉନ୍ନତ ମାନର ବିଦ୍ୟାଳୟ କିମ୍ବା କୌଣସି ଶିକ୍ଷାନୁଷ୍ଠାନ କି କୌଣସି ପ୍ରକାର ଅଫିସ ନଥିବ କିନ୍ତୁ ଗାଁ ରେ ଯେଉଁ ପରିବେଶରେ ଆମେ ମୁକ୍ତ ଅମ୍ଳଜାନ ବାୟୁ ଗ୍ରହଣ କରିପାରିବା ସେହି ମୁକ୍ତ ଅମ୍ଳଜାନ ହୁଏ ତ କଣ ବୃହତ୍ ସହରରେ କଣ କି ବହୁତ କମ୍ ପରିମାଣରେ ମିଳିବ।
ବହୁତ ବହୁତ ମାନେ ଆଜିକାଲି ବହୁତ ମାନେ ବଡ ବଡ ଗଛ ଦେଖିବ ଥିବ ଗାଁର ଛକ ଥିବ ଆଜିକାଲି ବଟ୍ ସେମିତି ଗଛ ତ ସହରରେ ଗୋଟେ ବି ପାଇବେନି ମାନେ କୋଉ ଯଦି କିଏ ଗୋଟେ ଯଦି ଗଛ ପ୍ରେମୀ ଥିବ ଆହେଲେ ତାଙ୍କ ଘରେ କି ସେ ପାଖା ପାାଖି ଥିବ ବଟ ନଅଲେ ଆଉ ଟୋଟାଲି ବଡ ଗଛ ଦେଖିବାକୁ ପାଇବେନି ସହର ଅଞ୍ଚଳରେ।
ହଁ ଭାଇ କିଛି କ ମାନେ ବୃକ୍ଷ ପ୍ରେମୀ ଥାଆନ୍ତି ବୃକ୍ଷ ଲଗେଇବେ ଏବଂ ଭରଣ ପୋଷଣ ଣ କରିବା ଆଉ କେହି ଜଣ ଥାଆନ୍ତି କେବଳ କଣ କି ସୋସିଆଲ ମିଡିଆରେ ଦେଖାଶୁଣା କରିବା ମାନେ ଆଜି ଗଛ ଲଗେଇଦେବି କାଲି ଯେମିତି ମୋ ଘରେ କୌଣସି କାଠ ଚୌକି, କି ଟେବୁଲ, କି ଖଟ, ବନେଇବାର ଥିବ
ହଁ ସେଇ ଗଛକୁ ପୁଣି କାଟିଦେବେ ହେଁ ହେଁ।
ହଁ ମାନେ କଣ କି ସେମାନେ କେବଳ ଫଟୋ ଉଠେଇକି ଭିଡିଓ ଲବେଇକି ଦେଖେଇଦେବେ ଯେ ଦେଖନ୍ତୁ ମୁଁ ଗ ଛ ପ୍ରେମ କରୁଛି କିନ୍ତୁ ପ୍ରକୃତରେ ସେମାନେ କେଦୁର ପ୍ରେମ କରନ୍ତି ନ କରନ୍ତି ସେଇଟା ସେମାନଙ୍କୁ ହିଁ ଜଣା।
ହଁ ନାଇଁ ଠିକ୍ କଥା କହିଲେ। ହଉ ଭାଇ ବହୁତ ବହୁତ ଭଲ ଲାଗିଲା ଆପଣଙ୍କ କଥା ହେଇକି ଧନ୍ୟବାଦ।
ହଁ ଭାଇ ରଖିଲି ଭାଇ।